ହାଏ।
ମ୍ୟାଡାମ୍ ନମସ୍କାର।
ହଁ ନମସ୍କାର ଥାଉ ହାଇ ହ୍ୟାଲୋ ଏଥର କ।
ହାଏ ହାଏ ହାଏ ହ୍ୟାଲୋ। ହାଏ ହ୍ୟାଲୋ ହେଲେ ବିଦେଶ ହେଇଯାଉଛି। ବିଦେଶ ଭାଷା।
ହିଁ ହିଁ ହିଁ ଗୋଟେ ଖୁସି ଆଉ।
ଆମେ ଓଡ଼ିଆ ଯେତେ ହେଲେ। ତାହେଲେ ଆମେ କାହିଁକି ନମସ୍କାର ନ କରିବା। ଯଦି ନମସ୍କାର ନ କରିଆକୁ ଚାହୁଁଛନ୍ତି ତାହେଲେ ଆପଣ ଜୟ ଜଗନ୍ନାଥ କହିପାରିବେ।
ହଁ ମୋର ବି ଗୋଟେ ସାଙ୍ଗ ଅଛି। ସେ ସେମତି ଏନି ଟାଇମ ଆମେ ଯେତେବେଳେ ଫୋନ କରିବୁ ସେ କେବେ ହ୍ୟାଲୋ କୁହେନି ହେଲା। ସେ ସବୁବେଳେ ଜୟ ଜଗନ୍ନାଥ କହିବ। ଆମର ବି ଅଭ୍ୟାସ ଆମେ ତାକୁ କଲ କଲେ ଜୟ ଜଗନ୍ନାଥ କହିବୁ ସେଟା ଭଲ। ଇଏ ତମ ଓଡିଆ ପରମ୍ପରା ନା ହାଇ ହ୍ୟାଲୋ ରେ କଣ ଅଛି।
ସେଇତ କଥା ଆମେ ଯେତେହେଲେ ଓଡ଼ିଆ। ଯଦି ଆମେ ଓଡିଶାରେ ରହିକି ଆମେ ହାଏ ହ୍ୟାଲୋ କହିବା। ଜୟ ଜଗନ୍ନାଥ କହିପାରିବ। ଆଉ ଜଗନ୍ନାଥ ତ ହଉଛନ୍ତି ଜଗନ୍ନାଥ ହଉଛନ୍ତି। ମାନେ କଣ ଆମ ଓଡ଼ିଶାର ବଡ଼ଠାକୁର। ତାଙ୍କୁ ଦେଖିବା ପାଇଁ ଲୋକମାନେ ବାହାରୁ ଆସୁଛନ୍ତି। ଆମେ ଏଠି ଓଡିଶା ରହିକି ହାଏ ହ୍ୟାଲୋ କରିବା। ନମସ୍କାର କରିବାନି। ତାହେଲେ କି ଲାଭ ଓଡିଶାରେ ରହିକି।
ହଁ ସେଇଆ। ଯଦି ବି ନମସ୍କାର ନ କରିବ। ଜୟ ଜଗନ୍ନାଥ କହିବ ସେଥିରେ କଣ ଅଛି। ହଁ।
ଆଉ ମ୍ୟାଡାମ କେମିତି ଅଛନ୍ତି। କେମିତି କହିଲେ?
ହଁ ହଁ ଭଲ ଅଛି ତମେ କେମିତି ଅଛ?
ହଁ ହଁ ଭଲ ଅଛି। ଘରେ ସମସ୍ତେ?
ହୁଁ ଘରେ ସମସ୍ତେ ଭଲ ଅଛନ୍ତି।
ନାଇଁ ନାଇଁ ଘରେ ଅଛି ଯାଇନି କୁଆଡ ଆପଣ?
ନାଁ ମୁଁ ଏଇନେ ପାଠ ପଢା ପଢି ଟିକେ ଚାଲିଥିଲା ଆଉ।
କଣ ପଡୁଥିଲୁ?
ମୋର ତ ସଇଲା ପ୍ଲସ ଟୁ ନା।
ହୁଁ।
ତ ପ୍ଲସ ଥ୍ରୀ କରିବି କଣ ଆରମ୍ଭ କରିବି ଏମିତି କମ୍ପୁଟର ଟା ପିଜି ଡି ସିଏ କରିଥିଲି ଟାଲି ହେରିକା କରିନି। ତ ନହେଲେ ଜିଆନଗ ଯୋଉ ଇଏ କଣ ତ ମନେ ପଡୁଛି କି। କଣ ସେ କୋର୍ସ ଟା ନା। ତା ମନ ପୂରି ନାହିଁ ନହେଲେ ସେଇଟା କରିବି ଏମିତି ଭାବୁଥିଲି ନାଇଁ ନାଇଁ ଟାଲି ତ କରିବି ତ ଆଉ ଗୋଟେ କୋର୍ସ ବା ଏଇଟା ଗୋଟେ ମନ ପଡୁନି ଏଇଟା ଇୟରେ, ସେ କମ୍ପୁଟର ଉପରେ ବା ଏଇ ଜାଭା ହାରିକା ଯୋଉ ସବୁ। ଏବେ ବି ସେଇ ଜାଭା ଯାଉଛି ବୋଧେ।
ହଁ ଯେ ମ୍ୟାଡ଼ାାମ ଆପଣ କରିବେ ମନା ନାହିଁ କିନ୍ତୁ ଆପଣ ଫାଷ୍ଟ ତେ ଭାବନ୍ତୁ ଯେ ଆପଣ କୋଉ କାମ କରିବାକୁ ଚାହୁଁଛନ୍ତି?
ମାନେ ଜବ୍ ଉପରେ କହୁଛ ଟି?
ହଁ ହଁ ଯଦି ଯୋଉ କୋର୍ସ ଟା କରିବେ। ଯଦି ସେଇଟା ତମ ଜବ ରେ କାମରେ ଆସିବ। ତାହେଲେ ଆପଣଙ୍କ ପାଇଁ ଭଲ ଯଦି ଆପଣ ଦେଖ ଆପଣ କରୁଥିବେ କିନ୍ତୁ ଦେଖିଲା ଉଁ ସେଇଟା ଜବ ରେ କାମରେ ଆସୁନଥିବ ତାହେଲେ କଣ ହେଇ ଲାଭ ଅଛି?
ସେଇଟା ତ ଠିକ କଥା ଆଉ। ବେକାର ପଇସା ବର୍ବାଦ ଦେଖିଲା ବେଳକୁ ସବୁ କ୍ୱାଲିଫିକେସନ ଦେଖିଲା ବେଳକୁ ଆଉ କିଛି ନାହିଁ।
ପଇସାଟ ମ୍ୟାଡାମ ଯେତିକି ନୁହେଁ ଆପଣ କରିକି ଆପଙ୍କର ଆପଣଙ୍କ ସମୟ ନଷ୍ଟ ହବ। ଆପଣ ପରିଶ୍ରମ କରିକି ଶିଖିବେ। ଅଯଥା କାହିଁ ଶିଖିବେ ଯଦି ଚାହୁଁଛନ୍ତି ଯେ ମୁଁ ଏଇ ଲାଇନରେ ଯିବି ଫାଷ୍ଟ ମାଇଣ୍ଡ ସେଟ୍ କରନ୍ତୁ ତାପରେ ଯାଇକି ଆପଣ ସେଇଟା କରିବେ।
ହଁ ସେଇଟା ତ ଠିକ କଥା। ତ ପ୍ଲସ ଟୁ ସଇଲା ଯେହେତୁ ହଁ।
କହିବାକୁ ଗଲେ ନାଁ ମ୍ୟାଡମ୍ କମ୍ପ୍ୟୁଟର ଉପରେ ବହୁତ ସାର୍ ଅଛି, ଯେମତି ଆମର ଗ୍ରାଫିକ ହେଲା, ଭିଡିଓ ହେଲା ଭିଡିଓ ଏଡିଟିଂ, ଭିଡିଓ ଡିଜାଇନିଂ ବହୁତ ସାରା ଅଛି। ଆପଣ ତା ଭିତରୁ କୋଉଟା କରିବେ ସେଇ ଲାଇନରେ କାମ କଲେ ହିଁ ତ ସେଇଟା ଆଉ କରିବେ ନା।
ରେ ହିଁ ତ ମାନେ ଆମର ଏକ୍ସପେରିଏନ୍ସ ରହିଲେ ସେଇ ସେଇ ହିଁ ତ ଜବ୍ କରିବା ନା ହଁ ୟାଡୁ ସାଡ କରିକି ଲାଭ କିଛି ନାଇଁ ନାଁ ସବୁ ଆଡୁ କରିଦବ ଦେଖିଲା ବେଳକୁ ଯୋଉଟା ଦରକାର ସେଟା ଦେଖିଲା ବେଳକୁ ଠିକ ଟାଇମ୍ ରେ ହେଇନଥିବ।
ସେଇ କଥା ତ ଆପଣ ରିଟେଲରେ ଯାଉଥିବେ ରିଟେଲ ର ଜବ କହୁଥିବେ ଦେଖିଲା ବେକୁ ଆପଣ କହିବେ ମୁଁ ଗ୍ରାଫିକ ଡିଜାଇନ କରିବି। ଗ୍ରାଫିକ ଡିଜାଇନର ରିଟେନର କିଛି କାମରେ ଆସିବ କି?
ହଁ ସେଟା ଗ୍ରାଫିକ୍ ଡିଜାଇନ ର କଣ ସେଇଟା ଟିକେ କହିଲ ମୁଁ ବେଶୀ ତା ବିଷୟରେ ଜାଣିନି।
ଗ୍ରାଫିକ ଡିଜାଇନ ଟା ମୁଁ ଶୁଣିଥିଲି ଯୋଉମାନେ କି। ଅ ଆମର କମ୍ପାନୀ ମାନଙ୍କରେ କାମ କରନ୍ତି ଯୋଉମାନେ ଇଣ୍ଡୋର ଷ୍ଟେଟ କମ୍ପିଟ୍ ତା ଭିତରେ ଯିଏ କି। ଆଁ ଗ୍ରାଫିକ ର ସବୁ ଆପଣ ଜାଣିଥିବେ କମ୍ପାନୀ ମାନଙ୍କର ଲୋଗ ହରିକା ବନା
ହଁ ହଁ ସେଇଟା ହଁ।
ସେ ସବୁ ହଉଛି ସେଇ ରିଲେଟେଡ କାମ କି ଭିଡିଓ ଏଡିଟିଙ୍ଗ ହେଲା। ଆମର ଯୋଉ ଭିଡିଓ ସୋସିଆଲ ମିଡିଆରେ ତାଙ୍କର ପ୍ରମୋସନ ଭିଡି ଓ ହେଲା କି ଆଭଟେଜମେଣ୍ଟ ହେଲା। ହଁ ସବୁ ସେ ଭିଡିଓ ଏଡିଟିଙ୍ଗ। ଏମତି ହିଁ ହୁଏ ଭିଡିଓ ଏଡିଟିଙ୍ଗ ତାର ସବୁ ଅଲଗା ଅଲଗା ଅଛି।
ଭିଡିଓ ଘରିକା ସବୁ ଯୋଉ କରୁଛନ୍ତି ନା।
ହଁ ସେ ସବୁ ଅଲଗା ଅଲଗା ଆମେ ତ ସେ କୋର୍ସ କରିନେ ନା। ମୁଁ ଯେତିକି ଜାଣିଛି ନା ମ୍ୟାଡାମ ସେତିକି କହିଲି ମୁଁ କରିନି ସେଇଟା।
ତ ଆଉ ସେମିତି ଥିବ ଆମେ ବି ତ ମୁଁ ବି ଏତେ ଜାଣିନି ମୁଁ ଖାଲି ଶୁଣିଛି ଗ୍ରାଫ୍
ହୁଁ
ଡିଜାଇନସ୍ ମୁଁ ଭାବୁଥିଲି ମୁଁ କହିଲି ଏଇ ଡିଜାଇନ୍ ଓପରେ ଯା ମୋବାଇଲ ଇଣ୍ଟରନେଟରେ ଉପରେ ଯାହା ବ୍ୟବହାର ହଉଛି ଆଉ। ସେଇ ଟାଇପ ର ଆଉ।
ଏମିତି ତ କହିବାକୁ ଗଲେ ବହୁତ ସାରା ଅଛି ଯେମିତି କି ଆମର ଆପ୍ ଡେଭଲପମେଣ୍ଟ। ଉପରେ ଅ କେମିତି ଆପଣ ଏସବୁ ତ କମ୍ପ୍ୟୁଟର କାମ। ତ ସେଇ ଭଳିଆ ବହୁତ ସାରା ଅଛି।
ହଁବା ଏବେ ତ ମୋବାଇଲ ରେ ବି ଯୋଉ ଆପ୍ ସବୁ ଆସିଲାଣି କି ଯାହା ସବୁ ଆମେ କଣ ସବୁ ଆପ ରେ ଆମେ ଜାଣିପାରୁଛେ। ଆଜି କାଲି ସବୁଥିରେ ହିଁ କାମ। ଆମର ଏଇ ନର୍ମାଲ ଉପରେ ଯାହା ଇଏ କରୁଛ ନହେଲେ କେତେ କେତେ ଡିଜାଇନ ସବୁ ଆସୁଛି ଯାହା ତମେ। ଖୋଜିକି ଯୋଉ ଆପ ହଉ ଯାହା ହଉ କରିପାରିବା ଆମେ। ସେ ସବୁ କିଛି ବି ଏତେ ଜାଣିନୁ ଏଇ ଟାଇ
ଆଚ୍ଛା ଆଚ୍ଛା ମ୍ୟାଡ଼ାମ ଅପଣ ଯୋଉ କହିଲେ ଗ୍ରେଜୁଏସନ୍। କରିବେ ବୋଲି ଅ ଗ୍ରାଜୁଏସନ ଯୋଉ କରିବେ। କୋଉଥିରେ କରିବେ ର୍ଷ୍ଟିମ୍ କଣ ରହିବ?
ହୁଁ ର୍ଷ୍ଟିମ ମୋର ପ୍ଲସ ଟୁରେ ଏଜୁକେସନ ଥିଲା। ମାନେ ୱାର୍ଡସ ପଢୁଥିଲି।
ଆଚ୍ଛା।
ସେଇ ଯଦି କରିବି ପ୍ଲସ ଥ୍ରୀ ସେଇ ଏଜୁକସନ ଅନର୍ସରେ କରିବି।
ଆପଣଙ୍କର ଟିଚିଂ ଲାଇନରେ ଇଚ୍ଛା ଅଛି କି?
ଟିଚିଂ ଲାଇନରେ ଭାବୁଛି ତ ଆଉ ଦେଖାଯାଉ ଗ୍ରାଜୁଏସନ ଟା ଯଦି କରିଦେବି ସରିଯିବ ଉଁ। ତିନି ବର୍ଷ କି ଚାରି ବର୍ଷ କଣ କହୁଛନ୍ତି କିଏ କହୁଛନ୍ତି ତିନି ବର୍ଷ। ତମ ଇଚ୍ଛା ହେଲେ କାଳେ ଚାରି ବର୍ଷ କରିବ ନହଲେ ନାଇଁ। ଆଉ ତିନି ବର୍ଷଟା ଅଛି କମ୍ପଲ ସରି ଦେଖିବା ତାପରେ ଯଦି। ଆଗକୁ ବଢିଲାଠୁ ଯଦି କିଛି ପଇସା ପତ୍ର ହୁଏ। ତ ପିଜି ହବ ନହେଲେ ଏବେ ବି ତ କଣ କହୁଛି ପିଜି ସବୁ ଫ୍ରି କୋର୍ସ ହେଇଯିବ ନା?
ଆଚ୍ଛା ଏଜୁକସନଟା ନା ବହୁତ ହି ଭଲ ସବଜେକ୍ଟ କାହିଁକି ନା।
ପୁରା ଓଡ଼ିଆ ଉପରେ ନା ଆମର ପାଠ ପଢ଼ା ଉପରେ ହଁ।
ନିଶ୍ଚିନ୍ତ ଓଡିଆ ଉପରେ ବୋଲି ନାହିଁ ଏଜୁକନରେ ଆପଣ ଜାଣିପାରିବେ। ପିଲାଙ୍କମାନଙ୍କୁ କେମିତି ପଢେଇବେ କେମିତି ପଢେଇଲେ ସେମାନେ ବୁଝି ପାରିବେ ପିଲାମାନଙ୍କର ମାଇଣ୍ଡରେ ବହୁତ ସାରା କ୍ଵସଚିନ ଚାଲିଥାଏ ଆପଣ ଆପଣ କ୍ କୁଝା ତ ଡାଇରେକ୍ଟ ପିଲାମାନଙ୍କୁ ପଢେଇଲେ ସେମାନେ ବୁଝିପାରିବେନି। କେମିତି ପାଠଟା ଷ୍ଟାର୍ଟ କରିବେ? ଏଜୁକନଟା ଗୋଟେ ପ୍ରାକ୍ଟିକାଲ ସବଜେଟ।
ହୁଁ ହଁ ସେଇଟା ତ କଥା ଥିଓରି ଅଛି ପ୍ରାକ୍ଟିକାଲ ବି ଅଛି ଦିଟା ଯାକ ଅଛି ଆମର ଯୋଉ ପ୍ଲସଟୁରେ ଯେତେବେଳେ ଆମେ ନେଇଥିଲୁ ଏଜୁକେସନ ତ ଆମେ ପ୍ରାକ୍ଟିକାଲ ସବୁ ନୋଟ ଲେଖା ହୁଏ ନା ମେନ। ନଟ ସବୁ ଲେଖା ହବ ତାପରେ ଏଜାମ ଟାଇମରେ ଟିଚିଂ ଯୋଉ ବାହ ସବୁ ସାର୍ ମାନେ ଆସିବେ। ତମେ କେମିତି ତମ କୋଶ୍ଚି ପଚାରିବେ ତମେ କେମିତି ତାର ଆନ୍ସର ଦେଇପାରିବ ମାନେ ପିଲା ମାନ ବି ତମକୁ କୋଶ୍ଚିନ୍ କରିବେ ତମେ ତାଙ୍କର ସଲଭ କରିବ।
ଏଯୁକେସନରେ ଅ ଲାଷ୍ଟ ସେମିଷ୍ଟାରରେ ଆପଣଙ୍କୁ ଗୋ ଶହେ ମାର୍କର ପ୍ରୋଜେକ୍ଟ ଦେବେ ସେଇଥିରେ ଆପଣ ପିଲାଙ୍କୁ ପଢେଇବେ କେମିତି ପଢେଇ ପାରୁଛନ୍ତି ନାହିଁ ଯଦି ପିଲାଙ୍କର ଗୋଟେ କିଛି ଡାଉଟ ରହିଲା ସେମାନେ କ୍ବଚୀନ ବି ପଚାରିବେ। ଆପଣ ଠିକ ଆନ୍ସର ଦେଇପାରୁଛନ୍ତି କି ନାଇଁ ସେ ସବୁ ଦେଖିବେ। କିନ୍ତୁ ଭଲ ସବଜେକ୍ଟ ମୁଁ ଜାଣିବାରେ କାହିଁକିନା ସେଟା ଯେ ତ ଆମ ଟିଚିଂ ଉପରେ ଅ ଯଦି ଆପଣଙ୍କ ଟିଚିଂ ଲାଇନରେ ଇଚ୍ଛା ଅଛି ତାହେଲେ
ସେଇଟା ଏଜୁକେସନ କରିବେ ହଁ ହଁ। ଯଦି ନ ନାଇଁ କାଇ ବେକାର ଏଜୁକେସନ ଇଏରେ ହଁ।
ଲାଇଫର ମାନେ ବହୁତ କିଛି ଆପଣ ଶିକ୍ଷା ମାଧ୍ୟମରେ ଜାଣିପାରିବେ। କାହିଁକି ନା ଆମର ଶିକ୍ଷା ଗୋଟେ ଏମିତି ଜିନିଷ ଯୋଉଟା କି କେବେ ବିି ମାନେ ସରେନି
ହୁଁ ସେଇଟା ତ ଠିକ। ପାଠ ପଢା ଯେ ପର୍ଯ୍ୟନ୍ତ ଚାହିଁଲେ ବି ପାଠ ପଢିଥିଲେ ବି ପାଠ ସରିବନି ପାଠ କଣ କେବେ ସରିଲାଣି ହଁ। ତମେ ପଢ ନିଜେ ଜବ୍ କର ନିଜେ ଜବ୍ କଲା ପରେ ମ୍ୟାରେଜ କରିକି ସେଠି ବି ପିଲାମାନଙ୍କୁ ପଢା ତମ ପିଲା ଛୁଆଲେ ତାଙ୍କୁ ବି ପାଠ ପଢା ତମର ଜେନେରେସନ ଟା ଚାଲା ଠୁ ତମର ମାଇଣ୍ଡ ଯେତେ ଯାହାକୁ ତମେ ଯେତେ ପଢେଇବ ତମର ସେ ଏକ୍ସପିରିଏନ୍ସ ବଢିବ ନା? ପାଠ କଣ କେବେ ସରୁଛି ଆମର?
ଖାଲି ପାଠ କାହିଁକି? ଆପଣ ତ ସବୁ ସମୟରେ ଆପଣ ନିଜର ପରୀକ୍ଷା ଦେବେ ଖାଲି କଣ ଏଜାମରେ ପରୀକ୍ଷା ଦେଲେ ଆପଣ ପାସ୍ କରୁଛନ୍ତି ସେଥି ଆପଣଙ୍କୁ ମାର୍କ ମିଳେ। କିନ୍ତୁ ଲାଇଫ ର ତ ସବୁ ଜାଗାରେ ଆପଣଙ୍କୁ ପରୀକ୍ଷା ଦବାକୁ ପଡିବ।
ହଁ ସେଇଟା।
ଆପଣ ଯେତେବେଳେ ଜବ୍ କରିବେ ଇଣ୍ଟରଭୁ ଟା ବି ତ ଆପଣଙ୍କର ମଧ୍ୟ ପରୀକ୍ଷା।
ହୁଁ ହୁଁ ଆଉ ସେଇଟା ତ ଆପଣ ଠିକ କହିଲେ।
ଯଦି ସେଇ ଏକ୍ସାମ ରେ ପାସ୍ ନ କରିବେ ତାହେଲେ ତ ଜବ ପାଇବେନି। ତାହେଲେ ସେଇଟା ବିିତ ତ ଗୋତେ କହିଥିଲେ ହେଲା ନା?
ହଁ ହଁ ବା ପରୀକ୍ଷା ତ ସବୁବେଳେ ଆଉ ଖାଲି କଣ ପାଠ ପଢିକି ପରୀକ୍ଷା ଦେଲେ ହବ। ହବ ନହେଲେ ଆଉ କିଛି ନାଇଁ ହଁ।
ହଁ।
ସେଟା ଠିକ୍ କଥା କହିଲେ। ଏମତି ଆଉ ଚାଲଚି ତ ଆଉ ମାର୍କ ଘରିକା କଣ କହିଲେ?
ତୁ ଆମେ ଲାଇଫରେ ନା ବହୁତ୍ ସାରା ପରୀକ୍ଷା ଦଉ। କିନ୍ତୁ ଆମେ ଜାଣିପାରୁନୁ ଆମେ କୋଉ ପରୀକ୍ଷା ଦଉଛୁ।
ହଁ କେବଳ ପାଠ ପଢି ପରୀକ୍ଷା ଟାକୁ ହିଁ ଜଣା ପଡୁଛି ଆମେ ପାଠ ପଢିଲେ ପରୀକ୍ଷା ଦବୁ ନହଲେ ଆଉ ସବୁଥିରେ ଆଉ ଛୋ ଟ ଛୋଟ ଜିନଷରେ ବି ଆମକୁ ସବୁ ଜିନିଷରେ ହିଁ ପରୀକ୍ଷା ଦବାକୁ ପଡିବ। ସେଇଟା ହିଁ ତ ଠିକ୍। ଆଉ କଣ କରାଯିବ ଦେଖାଯାଉ ଚାଲଚି ତ ଆଉ ଫର୍ମ ଫର୍ମ ପ କେଇଚୁ ପ୍ଲୁସ ଥ୍ରୀ ପାଇଁ ଆମ ସବୁ କଲେଜ ଦ ସିଲେକ୍ସନ ଆସି ବଉ ମୁଁ ଆସିନି ତ ଆଉ କାଲି ପର ଦିନ ଭିତେରେ ଆସିବି ବୋଲି କଣ ନା ଆଡମିସନ ହବନି କି। ମେ ଜୁଲାଇ ଫାଷ୍ଟରୁ କି ଲାଷ୍ଟ ଆଡୁକୁ ଆଡ଼ମିସନ ଆମର। ଷ୍ଟାର୍ଟ ହେଇଯିବ।
ଆପଣ ଯଦି ପଢିବେ। ତାହେଲେ ଅ ଆପଣ ଯଦି ଏବେ ଜବ ପାଇଁ ଟ୍ରାଏ କରୁଥିବେ ପ୍ଲ ଟୁ ଲେବୁଲ୍ ର ଗ୍ରାଜୁଏସନ ଟା କମ୍ପ୍ଲିଟହେଲା। ପରେ ଆପଣ ଗ୍ରାଜୁଏସନ ହିସାବରେ କରିପାରିବେ।
ତୋ ଲେବୁଲ୍ ରେ ଆଉ କିଛି ନାଇଁ ହଁ।
ଆଛା ମ୍ୟାଡ଼ାମ ରଖୁଛି ଆମେ ପରେ କଥା ହବା। ଥ୍ୟାଙ୍କ ୟୁ।
ଥ୍ୟାଙ୍କ ୟୁ।